ହାଲୋ ହଁ କଣ କରୁଥିଲେ?
ଆମେ ଏଇ ବସିଥିଲି। ଆ ରୋଷେଇ ଷ୍ଟାର୍ଟ କରିବୁ ଏବେ ଆ ରୋଷେଇ ନା ଆମର ରୋଷେଇ ଷ୍ଟାର୍ଟ ହେଇନି ସରିବ କଣ?
ଆମର ଓହୋ ଆମର ଆ ସରିକି ଖାଇକି ଆମେ ଶୋଇତେ ଗଲୁଣି।
ଆଉ ଆମର ଛୁଆ ମାନେ ସବୁ ଘରେ ଅ ବଧ ଆମର ସବୁ ସ୍କୁଲ ଯାଉଛ
ନାଇଁ ନାଇଁ ଆମର ପା ଝିଅ
ହଁ ହଁ।
ସ୍କୁଲ ସେ ସକାଳିଆ ଯାଇ ଆସି ତାପରେ ଖାଇକି ଏଇ ବସିଛୁ ଆଉ। ସେଇଠି ବାପା ଖାଇଲେ ଫାଷ୍ଟ ବାପା ଖାଇଲେ ବାପା ପରେ ସିଏ ଆସିଛନ୍ତି ନା ଆଜି ସିଏ ଗାଧୋଇ ଖାଇକି ତାପରେ ଝିଅ ଆ ବସି ପଇନୁ ଯୋଉ କହନ୍ତି
କଣ ରୋଷେଇ କରି
ଆ ଶାଗ
ହଁ ଓ ହ ଭଲ ଆଉ
ନା ସିଏ ସିଆଡେ ତାଙ୍କର।
ଓହୋ ବର୍ଷା ଫର୍ଷା ହେଲା ନା ନାଇଁ?
ନାଇଁ ବର୍ଷା ତ ହଉନି ଗରମ ବେଶୀ ହଉଛି କଣ କରିବା?
ଓହୋ ଗରମ ହଉଛି ସ୍ନାନ
ନାଇଁ ଆମର ତ ପଟେ ସ୍ନାନ ନା ଆମ ପୁରୀ ଛୁଆଙ୍କୁ ନେଇକି ଆମେ ଯାଇପାରିବୁ ନା ଛୁଆ ଯୋଉ ହଁ ଛୋଟ
ହଁ ତାପରେ ସେଠି ତ ଗାଡି ଫାଡି ହେଲା।
ହଁ ତାପରେ ହଁ ଛୁଆଙ୍କୁ ଧରି କା କାଖେଇ କାଖେଇ ତୁ କୋଉଠିକି ଯିବୁ ବୁଲି ଛୁଆ ବଡ ହେଇଗଲେ ହଁ ସିଏ ଚାଲିଲେ ତାଙ୍କ ପାଦରେ ଆମେ ଚାଲିଲୁ ହଁ ଆମ ଇଏରେ ବୁଲି ଆଇନୁ।
ଟିକେ ବା ଛୋଟ ଛୁଆ ଖରା।
ଚାଲିବେନି ତାଙ୍କୁ କାଖେଇ କାଖେଇ ତୁ ତ ନିଜେ ଚାଲି କି ଆଉ କଣ ଚାଲିପାରିବୁ? ଚାଲି ହୁଁ।
ସେଇଆ ତ ଆଉ। ସକାଳୁ ଆମର କାବୁଲି ଆଳୁ ତରକାରୀ ଆଉ ହେଇଥିଲା ପୁରୀ।
ହୁଁ।
ଖାଇଥିଲୁ। ଡାଇଜେସନ ହେଇଛି ଛୁଆ ଖାଇନାହାନ୍ତି ଛୁଆ ଖାଲି ବ୍ରେଡ ଆଉ ସିମେଇ ଟିକେ ନେଇକି ଗଲେ। ସ୍କୁଲ ତା ଦୁଇଟା ତିନିଟା ବ୍ରେକ୍ ହେଇଯାଉଛି ନା ଗୋଟେ ଫ୍ରୁଟ ବ୍ରେକ ହଉଛି ଏମିତି ହେଲା ବେଳକୁ ଛୁଆକୁ ସେଠି ଦୁଇ ତିନି ଥର ଖାଇଲା ବେଳକୁ ଘରେ ଆସିକି ଆଉ ଖାଇ ପାରୁନାହାନ୍ତି ଭାତ ଖାଇ ପାରୁନାହାନ୍ତି ଯାହା ଫଳରେ କି ଯଦି ଜବରଦସ୍ତି ଭାତ ଖୁଆଇବ ଅଳ୍ପ ଟିକେ ଖାଉଛନ୍ତି ଫେର ସନ୍ଧ୍ୟା ବେଳକୁ ଭୋକ ହଉଛି। ସେ ସନ୍ଧ୍ୟାବେଳେ କଣ ଟିକେ ଖା ଖାଇ ଦଉଛନ୍ତି ରାତିରେ ରୁଟି ଖଣ୍ଡେ ଖାଉଛନ୍ତି ଏମିତି ଖାଇଲା ବେଳକୁ ଛୁଆଙ୍କୁ ଆଉ ଡାଇଜେସନ ହ ହଉନି ହଠାତ୍ ସ୍କୁଲ ବୁ ବନ୍ଦ ଥିଲା। ସକାଳୁ ଗୋଟେ ଟାଇମ ଜଳଖିଆ ଖାଉଥିଲେ ତାପରେ ଗାଧୁଆଳୁ ଭାତ ଖାଉଥିଲେ ଏବେ କଣ ସକାଳୁ ତିନି ଟାଇମ ଜଳଖିଆ ଖାଇଲା ବେଳକୁ ଆଉ ତାପରେ ଯାଇକି ତମେ ବର୍ଷା। ପାଗ ହେଇଯାଉଛି କେତେବେଳେ କାଳ ପାଗ କେତେବେଳେ ଖରା ହଉଛି।
ସେଇବା ଏସ୍ ଏଇ ଯୋଉ କହନ୍ତି ହଜମ ଟା ତାଙ୍କର ବେଶୀ ହଉନି। ସହଜେ ଦେହ ଖରାପ ହଉଛି ଏତେ ଯୋଉ ହଁ। ଜଳିଖିଆ ଖାଇଲେ ବି ହବ ହୁଁ ଜଳିଖିଆ ଖାଇଲା ମାନ ତ ଦେହ ଖରାପ ଥରେ ଖାଇଲେ କଣ ଦଶଥର ଥରେ ଖାଇବୁ ଚଳିବ ଆଉ ଦ ସେଇଠୁ ତିନି ଚାରି ଥର ଖାଇଲା ମାନେ ହଁ।
ସନ୍ଧ୍ୟା ବେଳକେରେ ଖାଉଛନ୍ତି ଏମିତି ହେଲା ବେଳକୁ
ତାଙ୍କର ବି ହଁ ତାଙ୍କର ହଜମ ଶକ୍ତି ଟା କେତେ କି?
ହଜମ ଶକ୍ତି ଶୁଣ ଯାହାର ବି ଯେତିକି ଥିଲେ ବି ଖରା ଦିନରେ ସେମାନେ ଘରେ ଥିବେ ଗୋଟେ ମେଣ୍ଟେନରେ ଖାଉଥିବେ ସ୍କୁଲ ଗଲେ ତମେ ହରବର୍ କରିକି ଯାହା ବି କରିକି ଦଉଥିବ ମା କା ସ୍କୁଲରେ ସବୁ ଖାଉଥିବେ ଆମ ଛୁଆ ଖାଇବେନି ବୋଲି ଭଲ ଲାଗିବନି। ତମେ ଯାହା ବି କରିକି ନ ଦେବ ଖଣ୍ଡେ ଅଧେ ଖାଇବ ସେ ତାଙ୍କ ଯେତିକି ଖାଇବା କଥା। ଖାଇକି ଖାଇଲେ ବି ସେ ପାଣି ଯେତେ ପିଇଲେ ବି ଯେତେ ସଫିସିଏଣ୍ଟ କଲେ ବି ତ କଣ ନା କଣ ଗୋଟେ ପ୍ରୋବ୍ଲେମ୍ ହେଉ ଛି ଯାହା ଫଳରେ କି ବର୍ଷା ଋତୁରେ ଝାଡା ବାନ୍ତି ଟିକେ ଧରୁଛି।
ହଁ ଏଇ ସିଜିନ ଚେଞ୍ଜ ହେଲା ହବ ନିହାତି ଆଉ।
ହୁଁ ଝାଡା ଟା ଧରିଛି ଏଇ ଯୋଉ ବାନ୍ତି ଟା ଧରିଛି ତାଙ୍କୁ।
ଓହୋ।
ସେଇଥିରେ ମେଡିସିନ ଖାଇକି ଛୁଆ ଯାଇଥିଲେ ସ୍କୁଲ କାହିଁକିନା ମଝିରେ ଗୋଟେ ଦିନ ପୁରା ବନ୍ଦ। କରିଥିଲେ ଫେର୍ ଆଜି ବନ୍ଦ କରିବେ। ବେଶୀ ଦିନ ହେଲେ କଣ କି ସ୍କୁଲ ରେ ଯୋଉ ପାଠ ପଢେଇ ଦଉଛନ୍ତି ସେଇଟା ଆଉ ସିଏ ପାଇପାରିବେନି ହଁ। ସେଇଟା ପାଇପାରବେନି ଗୋ ଟେ ପିରିୟଡ ରେ ଗୋଟେ ଦିନରେ ସାତ ଆଠଟା ପିରିୟଡ ହୋଉଛି ସେ ସାତ ଆଠଟା ପିରିୟଡ ରେ କେ ଯାହା ଦେଇଛନ୍ତି ଛୋଟ ଛୁଆ ଆଉ କହିପାରିବେ କି ତମର ହୋମୱାର୍କ ପଚାରିଲେବି କହୁ ହୋମୱାର୍କ ସିନା ଟିକେ ଅଧେ ଯାହା ଥିବ ଖାତ୍ ତରେ ବୁକରେ ଲଖ ଯାହା ବୁଝେଇଥିବେ ସେଇଟା ଆଉ କଣ ଛୁଆ ସେଠି ନଥିଲେ ଆଉ ଛୁଆ କଣ? ହୁଁ ଜାଣିପାରିବେ କି।
ନା ବା ଜାଣିପାରିବେନି ଆଉ କଣ କେମିତି କରିବ।
ସେମିତି ଆଉ କେମିତି ହଉଛି ଆଉ କଣ କରିବି? ଆଗ ସେମିତି ତମର ରୋଷେଇ ହେଇକି ଖାଇବା ଖାଇକି ଶୋଇଲଣି।
ଶୋଇନୁ ଛୁଆ ଯେପର୍ଯ୍ୟନ୍ତ ନ ଶୋଇବେ ମା ମାନେ ଶୋଇପାରିବେ ନା ଛୁଆ ଶୋଇଲେ ମା ମାନେ ସେଇଠି ଶୋଇବେ।
ଛୁଆ ତମେ ତମର କାମ ସରିଲେ ଛୁଆ ଉଠି ପଡିବେ। ତମ କାମ ପିରିୟଡ ରେ ଛୁଆ ଶୋଇଥିବେ। ତାପରେ ଯେ ଏ ତାପରେ ତମର କାମ ସରିଲେ ସିଏ ଉଠି ପଡିବେ ତମର ତମେତ ଆଉ କହିବ ତମର କାମ କରୁଥାଅ ସିଏ ତାଙ୍କର ତାଙ୍କର ତାଙ୍କର ମସ୍ତି ତାଙ୍କର ଚାଲିଛି ଏଇ ଯେ ଯିଏ ହଇରାଣ ହଉଛନ୍ତି ହେବା ଲୋକ ହଉଛନ୍ତି ଆଉ କଣ?
କଣ କରିବା ଛୁଆ ବଡ ନହେଲା ପର୍ଯ୍ୟନ୍ତ କିଛି ନାହିଁ।
ତମର ଛୁଆ ବଡ ହେଇନାହାନ୍ତି ଆମର ବଡ ହେଲେଣି ବି ଆମେ ହଇରାଣ ହଉଛୁ ହେଲା।
ଛୁଆ ବଡ ହେଲେ ବି ମା ମାନେ ହଇରାଣ ଛୁଆ ସାନ ହେନେ ବି ମାଆ ମାନେ ହଇରାଣ। ଯେପର୍ଯ୍ୟନ୍ତ ବାହା ହେଇନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କ ସ୍ତ୍ରୀ ମାନେ ଆସିନାହାନ୍ତି ସେପର୍ଯ୍ୟନ୍ତ ମାଆମାନେ ହଇରାଣ।
ନହେଲେ ଆହୁରି ହଇ ଆହୁରି ହଇରାଣ ଆମର ଶାଶୁମାନେ ଜାଣୁଛୁ।
ହଁ ଯୋଉଠିକି ଯାଇତେ ଚାହୁଁଥିବ ବି ସେଠିକି ଯାଇପାରିବନି।
ଯାଇ ପାରିବେନି ଆମ ଶାଶୁମାନେ ଯୋଉ ଏବେ ବୋଉକୁ ଛାଡିକି ଯିବେନି ବୋଉର କଣ, ହଁ ତା ଦେହପା କଣ ହବ। ଫେର୍ ଛୁଆ ରହିବ ପେଟରେ ଫେର୍ ସେଇଆ କହିବେ ନାଇମା ମୋ ବୋଉ କଣ ଖାଇବ ତା ଦେହ କଣ ହବ। କଣ ନାଇଁ ଆ ମୁଁ କାହିଁକି ଯିବି ଫେର୍ ଛୁଆ ହେଲା ପରେ ମୋ ନାତି ନାତୁଣୀର କଣ ହବ କାହିଁକି ଚାଲିଲା, ଏଟା ଚାଲିଲା ଏମିତି ଚାଲିଲା ସ ଯିବ କୁଆଡେ।
ହୁଁ-ହୁଁ-ହୁଁ।
ସରିବ କୋଉଠି ଯେ ତମେ ଜିନିଷ କରିବ ମଣିଷ ମଲା ପରେ କେଜାଣେ କାମ ସରିଲେ
ହୁଁ-ହୁଁ-ହୁଁ‌।
ଦଶ ଏଗାର ଦିନରେ ସରିଲେ ସରିବେ ଲୋକ। ନହେଲେ ସେ ଦଶ ଏଗାର ଦିନ ପର୍ଯ୍ୟନ୍ତ ବି ଟାଣି ଟାଣିକି ନଉଥିବେ‌
ହଁ ବା ଆଉ କଣ
ଆଜି ଏଇଟା କାଲି ସେଟା କାଲି ସେଇଟା ଆଉ
ଆଜିକାଲି କିଏ ଆଉ ଅଛନ୍ତି କି ଭଲ। ଦେହପା ସମସ୍ତଙ୍କର ତ ହଉଛି କା କାହା କି।
ନା ସବୁ ତ ହଉଛି ସତ ଏଇ ଜିନିଷ ଯୋଉ ଖାଇବା ପିଇବାକୁ ନେଇକି ମଣିଷ ବେଶୀ ସେ ହଇରାଣ ହେଇଗଲାଣି।
ନା ନା ଯେବେଠୁ ଏଇ କୋରୋନାଟି ଟିିକା ନେଲେଣି, ସେଗୁଡା ବେଶୀ ଏବେ ବର୍ତ୍ତମାନ ପାଇଁ ସମସ୍ତଙ୍କ ଦେହପା ଖରାପ ହଉଛି।
ସମସ୍ତେ ବେଶୀ ହଇରାଣ ହଉଛନ୍ତି ନା?
କାହାର କଣ ହଉଥିଲା ଏତେ ଦେହପା କୁହନି?
ନାଁ ସେଠି ତା ପୂର୍ବରୁ ଇମ୍ୟୁନିଟି ପାୱାର ଏଇଥିପାଇଁ କମିଗଲା ସେଥିପାଇଁ ସେ କିଏ କେତେଟା ଟୀକା ନେଇଛନ୍ତି ମୁଁ କରୋନାର କେବଳ ଗୋଟେ ଟୀକା ନେଇଛି। ମୁଁ ଆଉ ନେଲିନି, ମୁଁ କହିଲି ବେକାର ବେକାର ଗୋଟେ ହିଁ ନେଇଛି ଏଟା ବି ଜବରଦସ୍ତି ନେଇ
ଆଉ ନ ନେଇଥିନେ କହିବେନି ମରିଯିବ ଇଏ ହବ ଏ ତ
ହଁ ମାତ୍ର ମୁଁ କାଇଁ ମୁଁ ଭଲରେ ଅଛି ଲୋକଙ୍କର କିଏ କରୋନା ଟୀକା ନେଲେ କାର ହାତ ଫୁଲିଯିବ କାର ଗୋଡ ଉଠୁନଥିଲା କାର ହାତ ଉଠୁନ ଥିଲା ମୋର ସେମିତି କିଛି ପ୍ରୋବ୍ଲେମ୍ ହେଲାନେଇ।
ନା ମୋର କିଛି ହେଇନି ହଁ ହଁ ବା କିଛି ହେଇନି ଏପର୍ଯ୍ୟନ୍ତ ଅଣ୍ଟାଟା ଖାଲି ବିନ୍ଧୁଛି ଯାହା
କିଛି ନା କିଛି ସାଇଡ୍ ଇଫେକ୍ଟ୍ ରହୁଛି ରହୁଛି ତମେ ସକାଳୁଆ ଉଠିକି ଝାଡୁ କର। ତ ଝାଡୁ କରିପାରିବ, ତମେ ହାତ ମୁଠେଇଲା ବେଳକୁ ହା
ହଁ ବା
ଝାଡୁ ଏମିତି ମୁଠେଇକି ଧରିବି କହିଲେ ହାତ ପେନ୍ ହବ, ପନିପରିବା କାଟିବି କହିଲେ କାଟି ପାରିବନି। ପେନ୍ ହବ।
ହଁ ବା, ହଁ ପା ଆଜି ସବୁ ତ ହଉ ଛି ଆଉ କିଏ କହିବ ଭଲ ବୋଲି।
ଜିନିଷ ସେଇଥିରେ ଯୋଉ ଖରାପ ଖାଦ୍ୟ ମିଳୁଛି ଖରାପ ଖାଦ୍ୟରେ ତ
ହଁ, ଆ ଆଗରୁ ଏତେ ଔଷଧ ପଡୁଥିଲା ନା ସାର ଔଷଧ ଏବେ ଯେତିକି ପଡୁଛି ଜ ଯୋଉ ପରିମାଣରେ ଜିନିଷଟା ଆଜି ଏତିକିଟେ ଦେଖିଥିବୁ କାଲି ଏଡେ ବଡଟେ।
ପରଠୁ ତାପରେ ତମର ଯୋଉ ସେଇ ଖରାପ ଖାଦ୍ୟ ବି କମ ରେଟରେ ମିଳୁଛି କି?
ହଁ।
ଚଢା ରେଟରେ ମିଳୁ ଉଁ ଖରାପ ଜିନିଷ କୁ ଆମେ କିଣୁଚୁ। ଆଗେ ତ ପସନ୍ଦ କରୁଚନ୍ତି। ଖରାପ ଜିନିଷ କିଣୁଛନ୍ତି ମୋ ପୁଅ ଏତେ ବାନ୍ତି କରୁଛି। ମତେ କହୁଛି ମତେ ସେ ବେଲ ରୋଡ ର ଚମିନି ଆଣି ଦେଲେନି। ଖାଇବି ହେଲା ମାନେ କୋଉ ଜାଗାର ଚାଉମିନ୍ ଆଣିଲେ ସେ ଖାଇବ? ବାନ୍ତି କରି କରି ରହିଛି। ସେ ଜାଣିଲେ ବି ଯୋଉ ଟିକେ ଭଲ ଲାଗିଲେ ଡେଉଛନ୍ତି।
ହଁ ଆମ ଝିଅ ଟା ଝା ହଉଛୁ ଦିନକୁ ଚାରି ତିନି ଚାରି ଥର ଯାଉଛୁ। ମତେ ଗୁପଚୁପ ବନେଇକି ଦଉନୁ ମୁଁ ଖାଇମି? ଇରେ ଇକି କଥା ମନେ ଝାଡା ହଉଛ ଇଏ ହଉଛ ତମେ ହଁ ମିଶ୍ଚର ଭଗବାନ ତା କଥା କୁହନି ମିଶ୍ଚର ସେଇ ଚେନା ସେ ଗୋଟେ ଡବା ଆମର ସଫା।
ସଫା ହଁ ସେ କେତେବେଳେ କୋଉ ସମୟରେ ସେଟା ପଳେଇବ କୁଆଡେ ତ ଜାଣିପାରିବନି।
ନା ଏପଟେ ଆମେ ରୋଷେଇ କରିଥିବୁ ସେ ତାଙ୍କର କୁଆଡେ ଖାଇଦେବେ ହଁ।
ମା ମାନେ ଭଲ ଚାଲି ଯୋଉ ଆଲମିରା ଥିଲା ଜାଲିଲମି ତାଲା ପକଉଥିଲୁ। ହେଲା ଆମୁଲଠୁ ନେଇକି ସବୁ ଜିନିଷ ସେ ଜାଲି ଆଲମିର ଭିତରେ ପଶିଥିବ ଆଉ ତାକୁ ତାଲା ପଡିଥିବ। ସେ ଭଲ ଥିଲା ଆମେ ଯୋଉ ଫାଙ୍କା ଛାଡି ଦଉଛୁ ଆସିକି ସିଏ କିଏ ଅମୁଲ ଦିଇ ଚାମଚ ଖାଇଲା ବେଳକୁ ହୁଁ ଆମର ଛୋଟ ଥିଲାବେଳେ ଆମର ଘରେ ମୁଁ ଜାଲି ଆଲିମିରା ସବୁ ଥିଲା ହଁ ଜାଲି
ଆମର ପା ଗୋଟେ ଅଛି ଆମର ସେ ଭିତରେ ସବୁ କଥା ଅଛି।
ହଁ ଥିବ ସେଇଟା ମାନେ ଥିବ ବୋଲେ ଗୋଟେ ଗୋଟେ ରଖିଥିବ ଘରେ ଆମର ଘରେ ଗାଁ ଗାଁ ରେ। ସେ ଆମେ ଡାଉନରେ ଠିଆ ହଉ ଆଉ ଆଣୁନୁ। ସେଲଫ ମାନେ ଥାକ ମାନ ତ ହେଇଯାଇଛି ଆଉ କଣ?
ହୁଁ।
ଖୋଲା ଖୋଲା ରୋହୁଚି କାଢିକି ନେଇକି ଖାଉଚନ୍ତି ତାଙ୍କର ଇଚ୍ଛା।
ହେଇଚି ସେଟା ତ ରଖିଦବ ଚାବି ପକେଇଦବ ସଇଲା।
ସରିଲା ତାଙ୍କର ଇଚ୍ଛା ସରିଲା କଣ ସିଏ ତାଙ୍କର ଜେଜେମା କ କହିକି ତମକୁ ଏତେ କଥା ଶୁଣେଇବେ ତାପରେ ଖାଇଦେବେ ସେଇୟାକୁ ନେଇକି।
ସିଏ ତ ଖାଇଲେ ଖାଇଲେ ଘରେ ସମସ୍ତେ ରାଗିକି ପାଟି କରିବେ।
ହଁ ସିଏ ତାଙ୍କୁ ନଦେଲେ ବି ପାଟି କରିବେ ଦେଲେ ବି ପାଟି କରିବେ ହଁ ସେ ଯୋଉଟା ଖାଉଚି ତାକୁ ଅଭ୍ୟାସ କରଚୁ ତାକୁ ଦିଅ କହିବେ ଦେଇ ସାରିଲା ପରେ ହେଲା ପରେ ବି ତାମକୁ ପାଟି କରିବେ।
ଫୁଣି ଦେହ ଖରାପ ହେଏନି ଫୁଣି ଆହୁରି ଦିଇ ପଦ ସୋଦନା। ଛୁଆ କଥା ଭୁଲ ନାହିଁ ସିଏ ଦେଦି ହୁଁ। ଖାଇସାରିଲା ପରେ ଫୁଣି ଯଦି ତାଙ୍କ ଦେହ ଟିକେ କଣ ହେଲା। ଯଦି ହେଲା ସିଏ ମାନେ ଆଉ ଦିଇ ପଦ ମିଶେଇକି ସେ ଶୋଦଣା ଶୁଣିବ। ଗାଳି ଶୁଣିବ।
ହଁ ସେଇଟା ଆଉ ସେ-ସେ-ସେଇ ଯୋଉ ଶୁିଲା ବେଳକୁ ତମକୁ ବିରକ୍ତ ଲାଗିବ କାହିଁକି ନା ଆରେ ମୁଁ ତ ଦୋଉନଥିଲି। ତମେ ହିଁ କହିଲ ଦିଅ କହିକି ତା ଦେହ ପାଇଁ ମୁଁ ଦୋଉନଥିଲିି ଆମେ ତମେ ଦିଅ କହିଲ ସେ ଯୋଉଟା ଖାଉଚି ସେ ଯୋଉଟା ଖାଉଚି ସେ କିଏ ଖାଇବ ସ ତ ଖାଇଲେ ଭଲ କି ଖାଇବ।
ଆଉ ଛୁଆଙ୍କୁ କଣ ଆଉ ନା ଛୁଆ ଖାଉଥିବୁ ଆମେ ଆଉ ଛଡେଇ ଆଣିବା କି ତା ହାତରୁ।
ହୁଁ। ତାପରେ ଏବେ ଏମିତି ହେଇଗଲାଣି ଯେ ନା ଛୁଆ ଖାଦ୍ୟ ଏବେ ଏମତି ହେଇଗଲାଣି ଚୁଡ଼ା, କଦଳୀ, ଫଳ ଏଇଟା ମାନେ ଖାଇବା ପାଇଁ ଏତେ ପସନ୍ଦ କରୁନାହାନ୍ତି। ଫଳ ଭିତରେ ବ ବି ଥିବ ତା ଙ୍କର ପସନ୍ଦର ଫଳ ଖାଇଲେ ଖାଇମି। ସବୁ ଫଳ ସେ ଯୋଉଟା ଭଲ ସେଇଟା ଖାଇବେନି।
ହୁଁ। ଆମର ତ ସେଦରୁ ଗୋଟେ ଘୁଷୁରୀ ସିଏ ଖାଉନି ସେଉ ଖାଉନି। ଇଏ ଖାଉନି ଯଦି ଏଇ ଚମନ ଅଙ୍ଗୁରରୁ ଆ ନେ ତାକୁ ଗୋଟେ ଦିନରେ ସାରିଦବ ବଛି ଚମନ ଅଙ୍ଗୁର ଆଉ ନନା ଫଳ ଭିତରେ ସେ ଆଉ କିଛି ଖାଇବନି। ଲିଚି ଆଉ ସେ କିଛି ଜିନିଷ ନୁହେଁ ହୁଁ।
ସେମତି ତ ହଉଚି ମୁଁ ଏଥର ଆମ ଦିଇ ତିନି ଗୋଟେ ସପ୍ତାହ ଖଣ୍ଡ ଖାଇବା ପିଇବା ପୁରା କଣ୍ଟ୍ରୋଲ କରିଦେବି ଗୋଟେ ଟାଇମ୍ ଖାଅ ପାଣି ସଫିସିଏଣ୍ଟ୍ ପିଅ।
ହଁ।
ସେ ସ୍କୁଲ କୁ ଯାଉଚ ଖାଲି ନା କୁ ନେଇକି ଯାଅ ହଁ ନା କୁ ନେଇକି ଯାଅ ଜିନିଷ। ଯେତିକି ପାରିବ ଯେଦି ଖଣ୍ଡେ ଖାଇଲେ ଖାଅ। ନହେଲେ ନେଇକି ପଳେଇ ଆସ ଯା। ଆସିକି ଘରେ ଭାତ ମୁଠେ ଖଣ୍ଡେ ପଖାଳ କରିକି
ତାଙ୍କୁ ଲଞ୍ଚ୍ ଦେଇ ଦଉନାହାନ୍ତି ଲଞ୍ଚ୍ ରେ।
ନା ନା ନା ସେ ଲଞ୍ଚ୍ ମାନେ ଆଉ ସିଏ ଆମ୍ ଖାଇବେ ଖାଉନାହାନ୍ତି। ଲଞ୍ଚ୍ ରେ ସେ ପଳେଇ ଆସୁଚନ୍ତି ପରା ଘରୁକୁ?
ଘରୁକୁ ପଳେଇ ଆସୁଚନ୍ତି। ଆଉ ସେତ ଟାୟାର୍ଡ ହେଇଥିବ ଆଉ ଖାଇତେ ଇଚ୍ଛା କରୁନାଆତି।
ତ ଘଣ୍ଟେ ଚାଳିଶ ରେ ମାନେ ସେ ପହଞ୍ଚିଲା ବଳୁକୁ ଦୁଇଟା ଆଉ ଜଣେ ଦିଟା କୋଡିଏରେ ଆସିକି ପହଞ୍ଚିବ। ଏମତି ହେଲା ବେଳକୁ ଆସ୍ ଆସିକି ପହଞ୍ଚିବେ। ହାଲିଆ ମାରିବେ। ଖାଇବେ। ହେଲା ବେଳୁକୁ କେତେ ସମୟ ହଉଚି। ତିନିଟା ହେଇଯାଉଚି। ତମ ଖାଇ ପିଇିକି ଆଉ ହଜମ କୁଆଡୁ ହବ କହ?
ହଁ ବା।
ଏମିତି ହଉଚି ଆଉ।
ହୁଁ।
ହଉ ତମର ତ ରୋଷେଇ ସରିକି ଖାଇବା ପିଇବା ହେଲାଣି ତମେ ଶୁଅ। ଆମେ ଯାଉଚୁ ରୋଷେଇ କରିବୁ ଆଉ।
ହ
ହେଲା ହଉ ମୁଁ କରିଦେବି। ଆଉ ସନ୍ଧ୍ୟା ବେଳୁଆ ନହେଲେ କଲକେ କଲ୍ ଉଁ ଯିବା।
ଆଚ୍ଛା ହଉ ହଉ ଫାଙ୍କ୍ ହଁ ହଁ।
ହଁ ହଁ ଅ ହଁ।
କହିବେ?